ହ୍ୟାଲୋ।
ହଁ କୁହ।
ହଁ ମୁଁ କହିଲି କଣ କରୁଥିଲୁ।
କଣ କରିମି ଏଇଠି ଏ ବସିଛି ଆଉ।
ଓହୋ ଆଉ ଯୋଉ ଆଉ ଏଥର ରଜ କେମିତି ତମର କଣ କଲ ରଜରେ।
ହଁ ରଜ ଭଲ ହେଇଥିଲା।
ଓ ହୋ ତମର ରଜ କରନ୍ତି।
ହଁ ଆମ ଗାଁରେ ଆମର ସେ ଯୋଉ ବଜାର୍ ପାଖରେ କରନ୍ତି କରନ୍ତି। ମୋନେ ଏତେ ବି ଭଲ କରନ୍ତି ନାଇଁ କି ଏତେ ବି ଖରାପ କରନ୍ତିନି।
ଓହୋ ଏଥର ଆମର କଣ କହିଲୁ ଆମ ଗାଁ ରେ ତ ଆମର ତ ଛୋଟିଆ ଗାଁ ଟେ କିଛି କରନ୍ତିନି କିନ୍ତୁ କିନ୍ତୁ କଣ କହିଲୁ। ଆମର ଆମ ପାଖ ଗାଁ ରେ ଏଇ ଯୋଉ ଗୋଟେ ଆମ୍ପର ଅଛି ଆଉ ଏଠି ବାଲିପାଳ ସେଠି ବଢ଼ିଆ ଏଥର କରୁଥିଲେ ରଜ ତ ଆମେ
ହଁ ବାଲିପାଳ ବାଲିପାଳ ଆମର ବା ଯାଇଥାନ୍ତୁ। ବୁଲିବା ପାଇଁ ଗାଡ଼ି ଖରାପ ହେଲା ଅଧାବାଟରୁ ପଳାଆଇନୁ।
ଓହୋ ହଁ ବାଲିପାଳ ଆସନ୍ତୁ ଏଇଠା ଆମ ପୁରା ଆମ ଘର ଟା। ଆମ ଘରକୁ ଆସିଥାନ୍ତୁ ବୁଲିକି ପଳେଇଥାନ୍ତୁ।
ଯାଇଥିନୁ ବା ବେଲବାହାଲି ପଦମପୁର ଯାଇଥିନୁ। ଯାଇଥିନୁ ସେଇଠୁ ଯାଇଥାନ୍ତୁ ହଉଛି ବାଲିପାଳ। ସେ ଦେଖିଲା ବେଳକୁ ବାଟରେ ଗାଡ଼ି ଖରାପ ହେଲା ଏମତି ପଳେଇ ଆସିଲୁ।
ଓହୋ। ଆରେ କଣ କହିଲୁ ଆମର ମୋର ପନ୍ଦର ତାରିଖ୍ ଦିନ ମଝି ରଜ ଦିନ ଏକ୍ଜାମ୍ ଥିଲା ତ ମୁଁ ଭା ଭାବିି କୁଆଡ଼େ ଯିବିନି ବୋଲି କିନ୍ତୁ ସେଦିନ ମୁଁ ଏକ୍ଜାମ୍ ଦେଇକି ଆ ଆସିଲା ପରେ ଭାଉଜ ବାବୁନା କହିଲେ ତ ଯିବା ପାଇଁ ତ ଆମର ପାଖରେ ବାଲିପାଲଟା।
ହୁଁ।
ତ ସେଥିପାଇଁ ମୁଁ କଣ କଲି ନା ତାଙ୍କ ସହିତ ଗଲି ସନ୍ଧ୍ୟା ବେଳେ ହିଁ ଯାଇଥିଲୁ ଚାରିଟା ବେଳେ ଫାଷ୍ଟ୍ ବାଲିପାଳ ଗଲୁ। ତାପରେ ସେଠୁ ଆସିକି ଆମ୍ପୋରକ ଗଲୁ ଆଉ ଆମ୍ପରେ କଣ କହିଲୁ ଆମର ପୁରା ପାଖ ମାନେ ଆମ ସାଇଡି଼ ଗାଁଟା ହଉଛି ଆମ୍ପ। ତ ସେଠି ବଢ଼ିଆ କ
ଉପର ଜଳସୁଆ ତ।
ହଁ ହଁ ଆମ୍ପପର ଜଳସୁଆ ପାଟଣା ତ।
ହଁ । ହଁ।
କିନ୍ତୁ ଆମ୍ପରରେ ମାନେ ବହୁତ୍ ବଢ଼ିଆ କି କରିଚନ୍ତି।
ଓ ହୋ। ହଁ ଏଥର ତ ବାହାରିଥିଲୁ ଯାଇ ପାରିଲୁନି ଆଉ ଦେଖିଆ ଆର ବ ସାଡକୁ ଯିବୁ ଆଉ।
ହୁଁ। ହୁଁ ଆର ବର୍ଷ ଆଡକୁ ଆସିଲେ ଏଇଠିକି ଆସିବ ଆମ ଗାଁ ତ ଏଇଠି ପାଖରେ ବୁଲିକି ଏକାଥର ଯିବ ଆମ ଗାଁ ଫାଁ ଆଉ। ଆଉ ଯୋଉ କଁ କହିଲୁ? ହଁ ନାଇଁ ମୁଁ କହିଲି ଯୋଉ କଣ କହୁଥିଲି ତ ଆମର ଏଥର ଅଧିକ କିନ୍ତୁ ନାଚ
ହୁଁ। ଦିଦି ତମ ଭଏସଟା କ କିଛି ଆସୁନି କଣ କହିଲ ମଝିରେ ମଝିରେ କଟି ଯାଉଛି ପୁରା। ଆ। ହ୍ୟାଲୋ। ହ୍ୟାଲୋ।
ହାଲୋ ଏବେ ଠିକ ଆସୁଛି କି? ହ୍ୟାଲୋ।